ହ୍ୟାଲୋ
ହଁ ଦିଦି ଶୁଭୁଛି?
ହଁ ଶୁଭୁଛି କଣ? ଏଇ ସନ୍ଧ୍ୟା ଦେଇ ସାରିଲି ବସିଛି ଆଉ। ହଁ ତମେ?
ଆଉ ବର୍ଷା ଆଜି ମୁଁ ଏ ବସିଛି। ବର୍ଷା ହେଇଥିଲା ନା ଆଜି ସାର୍ ଦିଦି? ହ୍ୟାଲୋ ଦିଦି ବର୍ଷା ହେଇଥିଲା ନା ସେପଟେ? ହ୍ୟାଲୋ ଦିଦି ମୁଁ ଆମ୍ବା ଶୁଣା ଯାଉଛି। ହ୍ୟାଲୋ